ତମକୁ ଏତେ ରାତ୍ରି ହେଲାଣି ଶୟନ କରିନ।
ନାଇଁ ନାଇଁ କଣ ହେଲା କି ଆଜି ଶୋଇନଥିଲି ତମ କଥା ଟିକେ ମନେ ପଡିଲା ସେଥିପାଇଁ ଟିକେ ଫୋନ କରିଦେଲି ଆଉ।
ଓହୋ ମୁଁ ଏତେ ସ୍ମରଣ ସ୍ମରଣରେ ଏତେ ଆସିଲି।
ଆଉ ସ୍ମରଣରେ ତମେ ହିଁ ତମେ।
ନାଇ କିଛି ନାଇଁ ଯେ ଆଉ ଅଧିକ ରାତ୍ରି ତ ମୁଁ ଭାବିଲି ବୋଧେ ଆପଣ ଶୟନ କକ୍ଷରେ ଥିବେ।
ଟିକେ ଆମ ଛାତ ଉପରେ ବସିଛି ଆଜି ଟିକେ ଭାରି ଗରମ ଲାଗୁଛି ତ।
କଣ କି ଆପଣ ଯୋଉ ଗରମ ପୋଷାକଟି ପିନ୍ଧିଛନ୍ତି ଆକୁ ଯଦି ଓହ୍ଲେ ଦେଇଥାନ୍ତେ ଟିକେ ଉପଶମ ମିଳିଥାନ୍ତା ଗରମ୍ ରୁ।
ହଁ ସେଇଟା ତ ଠିକ୍ କଇଲେ। କିନ୍ତୁ କଣ୍ କହିଲେ ଆଜି ଆମେ ଯାଇଥିଲୁ ତ ଟିକେ ବାହାରକୁ ଟିକେ ଭୁଜି ଖାଇବା ପାଇଁ ଆ ସେଥିପାଇଁ ଆସିକି ଡ୍ରେସ୍ଟା ବଦଲି ନଥିଲି।
ଅ ହୋପ୍ସ୍ ନା କିଛି ନାହି ଯାଇ ପ ହ ହୋ ପବନ ତ ବନ୍ଦ୍ ହେଇଯାଇଚି ଆଉ ସତରେ ଆପଣଙ୍କ ଘଏ ଏକା ଅଛନ୍ତି ନାଁ ସା ସାହି ତମ ସହିତ ବି ଆଉ କିଏ ଅଛନ୍ତି।
କା ଅଛି ମୁଁ ଭାଇ ଥିଲା ମୋ ଭାଇ ଏବେ ଟିକେ ତଳକୁ ଯାଇଛି ମୁଁ ଅଛି।
ଔହ ଆଉ ଖାଦ୍ୟରେ କଣ୍ ଥିଲା?
ଖାଦ୍ୟରେ ଆଜି ଟିକେ ଆମ୍ ମେ ଯାଇଥିଲ୍ ତ ଗୋଟେ ସାଙ୍ଗ ଡାକିଥିଲା ଖାଇବା ପାଇଁ ଆଁଉ ଖାଦ୍ୟରେ ଥିଲା କଣ୍ କହିଲ ଆଁଉଁ ଟିକେ ଚାଟ୍ ଆଉ ଟିକେ ହଉଚି କଁ କଇଲ ଆଉ ଗୁପ୍ଚୁପ୍ ଟିକେ ଥିଲା। ଆ ବରା ଥିଲା ଆଉ ହଉଚି ରସଗୋଲା ଥିଲା ଏମିତି ସବୁ ଥିଲା ଗୋଲାବ୍
ଆଉ ଆଗେ ଯେମ୍ତି ଦିଅନ୍ତି ଛେନା କଦଳୀ ଗୁଡ଼ ଦହି ଆଉ ଦଉନାଆତି
ନାଇଁ ନାଇଁ ଦହି ଛେନା କଦଳୀ ଗୁଡ଼ା ତ ବି ଦେଇନଆନ୍ତି କିନ୍ତୁ ଫଳମୂଳ ଦେଇଥିଲେ ଅଙ୍ଗୁର ଦେଇ ଥିଲେ ନାସ୍
ନା ମୋ ମତର ଏମ୍ତି ଝିଅ କୁ ଡାକନ୍ତୁ। ଚୁଡା କଦଳୀ ଦବାଅଥା ଦେଲେ ତାଙ୍କ ପେଟଉ ଟିକେ ଥଣ୍ଡା ପାଇବେ।
ଚୁଡା କଦଳୀ ନହେଲେ ଶାଗୁ ଆଉଟା ନହେଲେ ଶାଗୁ କଦଳୀ ଚକଡ଼ା ଏଇଗୁଡ଼ା ସବୁ ଦେଲେ ଛୁଆଙ୍କ ଝିଅଙ୍କ ପେଟ ସବୁ ଥଣ୍ଡା ରୁହନ୍ତା ଆଉ ଖାଲି ଏଇ ତେଲ ମ ମସ୍ଲା ଜିନିଷ ଦେଲେ କଣ ବଲ ତ ଯୋଉ ବାଆଘର ବେଳକୁ ଝାଡ଼ା ହଉଥିବୁ। କଁ କଉଚ
ହଁ ସେଇଆପା ଆଉ କଁ କରିବା ଆଉ ତାଙ୍କର ଆଜି ସ୍ୱୀକାର ଗଲା ନା କଁ
ହଁ ସ୍ୱୀକାର ଗଲା ସୁକାର ଗଲା ଜାଇରଗଡ଼ା ହେଲା ନାଇଁ ଅ ଅଙ୍କାର ତ ମୁଁ ଦେଖିନି ମୁଁ ଗଲା ବେଳକୁ କନ୍ କି ସବୁ ତାଙ୍କ ବେଡ଼ିଙ୍ଗି ବସ୍ତାନି ସବୁ ବନ୍ଧା ଏଇଯାଇଥେଲା ସେଥିପାଇଁ ମୁଁ ଆଉ
ଆପଙ୍କ ସହିତ ସ୍ୱୀକାର୍ ନେଇ ଗଲେ କିଏ?
ତାଙ୍କ ସହିତ ସ୍ୱୀକାର୍ ନେଇ ଗଲେ ତାଙ୍କର ଭତ୍ ଭ୍ରାତା ତାଙ୍କ ଆଉ ଗଲେ ନାଗ ବ୍ରାହ୍ମଣ ବାରିକ ଶଂ ଶଂଙ୍ଖୁଆ ଏମାନେ ସବୁ ଗଲେ ଆଉ ନା ନା ଝିଅର ବାପା ଯାଇନାହାନ୍ତି। ଝିଅର ବାପାଙ୍କର ଇଆଡ଼େ କାମ ଥିଲା ନା ହଁ ଝିଅର ବଡ଼ ବାପା ଯାଇଛ ଏନ୍ତି
ହଁ
ହଁ
ଯୁଦିଷ୍ଠିର ଗଲେ ଯୁଧିଷ୍ଠିର ବାବୁ
କନ୍ କଇଲେ ଟିକେ କାନକୁ ଶୁଣାଗଲାନି
ମୁଁ ନାମ ଏ କଉତିଲି ଇଆଡ଼େ
ଉଁ ହୁଁ ଆଉ କଣ୍ ଏ ଆମ ଛାତ ଉପରେ ଭାଇ ମାନେ ସବୁ ଗପୁଛନ୍ତି ବୁଲୁଛନ୍ତି ଟିକେ ପବନ୍ ଖାଉଛ ଏନ୍ତି ଥଣ୍ଡା ପବନ୍
ଇନେ ଥଣ୍ଡା ପବନ୍ ଆମ ଆଡ଼େ ଦଉନି ଆମର ଏ ଗରମ୍ ପବନ୍ ଆଜି ଦଉଚି। ପବନ ହି ଦଉନି ମତେ ଲାଗୁଛି ପବନ ହି ଦଉନି।
ତ ସେମିତି ଦଉନି ତଥାପି ଟିକେ ଛାତ ଉପରେ ବସିବା କଥା ଟିକେ ତାରା ଦେଖିବା କଥା। କଥା ଆଉ ରାତି ସମୟରେ ଆଉ।
ତାରାକୁ ଗଣନ୍ତି।
ନାମ ତାରାକୁ ଗଣିବାକୁ ଆଉ ସମୟ। ପାଇଁ ଟିକେ ବସିବା କଥା ଆଉ।
ଆମର ଗଣି ଥିଲେ ଆମର ପଠାଣୀ ସାମନ୍ତ ତାଙ୍କୁ ଆମେ ଅନୁସରଣ କରି। କି ଭାବୁଛେ ଆମେ ବି ଗଣିବା। ଆ ତମ ଆଡେ ବାଉଁଶ ଗଛ ଅଛି।
ହଁ ଆମ ଆଡେ ବାଉଁଶ ଗଛ। ଛ ଆମର ବାଉଁଶ ଆମ ଘର ଆଗରେ ଗୋଟେ ବାଉଁଶ ବାରି ଅଛି। ବାଉଁଶରେ କଣ କହିଲେ ବାଉଁଶରେ କାଗଜ ତିଆରି ହଉଛି ବାଉଁଶରେ ସବୁ ଅ-
ଆଉ ଏଠ ହଉନି ତମର ଯୋଉ ଆମର ବାଉଁଶ। ନେଇକିବା କଣ କରୁଚନ୍ତି।
ବାଉଁଶ ନେଇକି ବଂଶୀ କରୁଛନ୍ତି ନା ଆଉ ବାଉଁଶ ରେ ମାଂସ ତିଆରି କରୁ। ଚନ୍ତି ବିଭିନ୍ନ ପ୍ରକାରର ଅ- କାର୍ଯ୍ୟ ସବୁ ବାଉଁ ସରେ ତିଆରି ହେଇପାରୁଛି।
ହଁ ହଁ ଏ ବେଶି ଆଉ ଲୋକ ବାଉଁଶ ବରି ରଖୁ ନାହାନ୍ତି।
ନା ନା ହଉଁଶ ବାରି ଆଉ ବେଶୀ ଆଉ ରଖୁ ନାହାନ୍ତି। ଆଉ ଆମ ଘର ଗୋଟେ ନିମ ଗଛ ଟେ ବି ଅଛି ଯୋଉଟା କି ଯାହାର ପବନରେ କି ରୋଗ ବାଗ ସବୁ- ଦୂରେଇ ଯାଏ।
ହଁ ସେ ଔଷଧୀୟ ଗଛ ଔଷଧୀୟ ବୃକ୍ଷ ସିଏ ସେ ଗଛ କରିବାକୁ ଭୁଲ ହବ।
ତାପରେ କୁହନ୍ତି ନିମ ପବନ ବାଜିଲେ ଦେହର ରୋଗ। ରୋଗ ବୈରାଗ ସବୁ କଟିଯାଏ। ହଁ ଚର୍ମ ରୋଗ ଦେହରେ କୁଣ୍ଡେଇ ହବା ଏଇଗୁଡା ସବୁ ପଳାଏ ଆଉ।
ସଂକ୍ରାନ୍ତିରେ ମସୁର ଡା଼ଲି ମେଥି ନିମପତ୍ର ବାଟି।
ହଁ ଦେହ ରୋଗ ଯିବ ବୋଲି ଆଉ କଣ।
ଆଉ ମସୁର ଡା଼ଲି ଖାଆନ୍ତି ନା ନାଇ ଆପଣ।
ମସୁର ଡ଼ାଲି ମତେ ବେଶୀ ତ ଭଲ ଲାଗେ ନାହିଁ ମୁଁ କେବେ କେବେ ଖାଏ ନହେଲେ ମୁଁ ଖାଏ ନାହିଁ ସେଟା।
ନାଇଁ ନାଇଁ ମଝିରେ ମଝିରେ ଖାଇବା କଥା କାରଣ ବିଭିନ୍ନ ପ୍ରକାର ଡାଲି ଖାଇଲେ। ମୋ ଦେହରେ ପୁଷ୍ଟି ସାରଟି ଜନ୍ମିବ।
ହଁ ସେଇଟା ତ ଆପଣ ସତ କହିଲେ।
ମୁଁ ମୁଁ ଶୁଣିଥିଲି ଆପଣ ମୁଗର ଭଲ ପାଆନ୍ତିନି ଖାଇବା ପାଇଁ ଆପଣ କୋଳଥ୍ ଡ଼ାଲିଟି ବେଶୀ ଭଲ ପାଆନ୍ତି। କୋଳଥ ଡ଼ାଲି ଶୁଣିଚି ଫେସା ଡ଼ାଲି। ସ୍ପେସାଲ୍ ଟି ଆମ୍ବୁଲ ପକେଇକି କଲେ ଆମ୍ବୁଲ ପକେଇ କଲେ ଆପଣଙ୍କୁ ବହୁତ ଭଲ ପାଆନ୍ତି।
ଟା କଟାମିଟା ଦେଇକି ଗଲେ ଭଲ ଲାଗେ। ଆଉ ବେଶୀ ତ ହରଡ଼ ଡାଲି ଟିକେ ଖାଏ ନହେଲେ ଏମିତି ଡା଼ଲମା ହେଲା। ମତେ ସେଗୁଡ଼ା ସବୁ।
ଆପଣ କଣ କହୁଥିଲେ ବିଭିନ୍ନ ପ୍ରକାର ପଡ଼ଛିି ପନିପରିବା ପଡଛିି ତରକାରୀ ହେଲେ ଆପଣ। ପସନ୍ଦ କରନ୍ତି ସନ୍ତୁଲା ହେଲେ ପସନ୍ଦ କରନ୍ତି ଆଉ ଆପଣ ଯୋଉ। ଆଇତା କୁ ଟିକେ ବେଶୀ ଭଲ ପାଆନ୍ତି।
ହଁ ଆପଣ ତ ଜାଣିଛନ୍ତି ମୁଁ ପସନ୍ଦ ନା ପସନ୍ଦ ଆଉ ନାଇଁ କି। ଯାହା ହଉ ସେତିକି ବଡ଼ କଥା। ଆଉ ମୋର କହିବା ଥିଲା ଯେ ଆପଣ ଯୋଉ ଦହିବରା ଆଳୁଦମ ଟା ବନାନ୍ତି। ମଝିରେ ମଝିରେ କାଇ ବହୁତ ଦିନ ବ୍ୟବଧାନ ହେଇଗଲାଣି ତାକୁ ବନେଇବାରେ।
ବନେଇବାରେ କିଛି ନାହିଁ ଗୋଟେ ଅସୁବିଧା। ବନେଇବାବ ପୂର୍ବରୁ ଟିକେ ଅସୁବିଧା ହଉଚି।
ହଁ।
ସେ ବରାକୁ ଛାଣ ବସାଅ ପାଇଁ ଦହି ହଁ ଆଉ କହୁତୁ ଟିକେ । ହ ବ୍ୟବସ୍ଥା ଟିକେ ଅସୁବିଧାରେ
ଚାଲିଛି ଭ
ଚାଲିଛି । ଆଉ ଦେଖିବାେ ତାକୁ ଯଦି ଆପଣ ମନ ପକେଇଲେଣି ତାକୁ ଗଟେ କେ ତାହେଲେ ମଝିରେ ମଝିରେ କରିବା ଆଉ ।
କରିକି ଟିକେ ଆମ ପାଖକୁ ପଠେଇବେ ଆଉ ।
ହଁ ହଁ ନିହାତି ଆପଣ ରାତ୍ରି ଭୋଜନ ବୋଧ ଆଉ ଘରେ କରିବେନି ।
ନା ଘରେ ଆଉ ରାତ୍ରି ଭୋଜନ ହେଇପାରିବନି ମତେ କାହିଁକି
ଆଉ ଯଦି ବାହାର ଖାଇି ଆସିଛନ୍ତି ଟିକେ ଭଲରେ ପାନୀୟ ଗ୍ରହଣ କରିବେ ତାପରେ ଶୋଇବେ ।
ହଁ ପାନୀୟଣ କରିବା ଆଉ । କଥା କଣ କହିଲେ ଆପଣ ଯୋଉ ଚଉରା ଉପରେ ବସିଛନ୍ତି ଆପଣଙ୍କର ଟିକେ ପୋଷାକ ଦୁ ସ୍ୟମାନ ହଉଛି ।
ୟ ନା ହଉଛି । ଆଉ ଆମ ଏପଟେ ଗୋଟେ ଏବେ ବର ଗାଡି ଗଲେ ବର ଯାନଟି ଗଲା ବରଯାତ୍ରୀ ମାନେ ଗଲେ । ଆଉ ବାଦ୍ୟଯନ୍ତ ସମ୍ର ଭିତରେ ବାଜୁଥିଲା ସିଂହ ବାଜଟି ବାଜିଲା ଆଗରେ ଗୋଟେ ଗୋଟିଏ ଯାନଟି ଗଲା ସେ ଗଟେ ସାଜସଜା ହୋଇଥାଏ। ଆଲୋକର ସାଜସଜା ଶବ୍ଦ ପ୍ରଦୂଷଣ ହଉଥାଏ। ଶବ୍ଦ ପ୍ରଦୂଷଣଟି ଅଧିକ ହଉଥିଲା।
ହଁ।
ଭାବୁଛୁ ଆମେ ସବୁ ଯୁବକ ଯୁବତୀ ମିଶି ସବୁ ବିଷୟରେ ଆନ୍ଦୋଳନ କରିବା ପାଇଁ ଏମିତି କି ଏଇ ଶବ୍ଦ
କାହିଁ ଶବ୍ଦ ଶବ୍ଦ ପ୍ରଦୂଷଣ ବି ହଉଛି। ତାପରେ କଣ କହିଲେ ହୃଦରୋଗୀ ମାନେ ଯୋଉମାନେ ଅ ଛନ୍ତି ସେମାନଙ୍କ ବି କଷ୍ଟ ହଉଛି, ହଁ। ହଁ। ହ ବା ଘରେ ଘରେ ରୋଗୀ। ତାପରେ ବି ଏବେ ଏସବୁ ଜିନିଷ
କହି ହବ। ସେମାନେ କହିବ ଆମେ କୀର୍ତ୍ତନ କରି ବରଯାତ୍ରୀ ନେଇପାରିବୁନି ନା।
ନାଁ। ଆଜିକାଲି ପିଲାମାନଙ୍କୁ କଣ କହିବ ସେମାନେ ତ ଷଷ୍ଠ ରୁ ନଷ୍ଟ କଣ ସେମାନେ ଛୋଟ ବେଳରୁ ନଷ୍ଟ ହେଇଯା ଉଛନ୍ତି ବାପା ମାଙ୍କ କଥା ମାନୁନାହାନ୍ତି କି ସମାଜର କେମିତି ଭଲ
ସେ ଶୁଣୁନାହାନ୍ତି ମାନିବେ କଣ ତାଙ୍କୁ ଶୁବା ହିଁ ଯାଉନି।
ହଁ।
ତାଙ୍କୁ କାହା କଥା ଶୁଭ ଯାାଉନି।
ଶୁବା ଯାଉନି ସେମାନେ କେବଳ ହଁ ସେମାନେ କେବଳ ଭୁଲ କାମ କରିବା ଖରାପ କାମ କରିବା ଏଇଗୁଡା ସବୁ ଶଖିଛନ୍ତି ।
ଆଉ ଘରେ ସମସ୍ତେ କୁଶଳ ମଙ୍ଗଳ। ସ୍ୱାସ୍ଥ୍ୟ ସମସ୍ତଙ୍କର କୁଶଳ।
ହଁ ଘରେ ସମସ୍ତେ ଭଲରେ ଅଛନ୍ତି ଭଗବାନଙ୍କ କୃପାରୁ ସବୁ ଆମ ମୋର ସୁଖମୟରେ ଚାଲିଛି।
ହଁ ଚାଲୁ ଜୀବନ ଆଉ କୋଉ ଦିନର ସୋୟଂଗ ସୁଖ ଶାନ୍ତିରେ ରହିଲେ ସମସ୍ତେଙ୍କୁ ଖୁସି ଲାଗିବ। ଶାନ୍ତି ଲାଗିବ ଭଲ ଲାଗିବ ଆନନ୍ଦ ବି ମିଳିବ।
ଆଉ। ତାପରେ କଣ କହିଲେ କି ଘରେ କଣ ଏମିତି ସବୁ ଚାଲିଛି ଆଉ ସବୁ ଘର କରି ତ ପଥର ପଡିଲେ ଶହେ ସଇିବାକୁ ପଡିବ।
କାଲି ଗୁରୁବାର ଆଉ କାଲି ବ ମତେ ଲାଗୁଚ ଆପଣଙ୍କ ଘରେ ଅରୁଆ ଡାଲମା ର ଆୟୋଜନ ହେଇପାରେ।
ଦୟାକରି ଟିକେ କରନ୍ତେନି ଯଦି ଭଲ ହୁଅନ୍ତା ସବୁବେଳେ ସେ ଯୋଉ ଖାଇକି ସେଗୁଡା ପ୍ରବଳ ଦେହ ଖରାପ ଟିକେ ହଉଛି।
ନା ଭାବ ମୁଁ ଭାବିଲି ନାଇ ନାଇଁ ଭାବୁଛି ଦେଖିବା କାଲି ନେ ଟିକେ କରନ୍ତେ ଭାବ ଡାଲି ଟିକେ ବିଭିନ୍ନ ପ୍ରକାର ପନି ପରିବାର ଗୋଟେ ବ୍ୟଞ୍ଜନ ଭାବୁଛୁ। ଆଉ ଗୋଟେ ଭଜା
ଭାବନ୍ତୁ ଭାବନ୍ତୁ କିନ୍ତୁ ଶସ୍ତା ସରଳ ଜିନିଷ ଟିକେ କରନ୍ତୁ।
ହଉ ଦେଖିବା ଯାଉ କାଲି କହ ଖାଲି ଭାତ ଡାଲି ଆଳୁ ଭର୍ତ୍ତା ବି ହେଲେ ଶାନ୍ତି।
ହଁ ଶାନ୍ତି ଲାଗିବ। ଆଉ ସମୟ ତ ବୋଧେ ହେଇଗଲାଣି।
ଆଉ ମୂଲ୍ୟବାନ ସମୟ ଆପଣଙ୍କର।
ଆପଣ ଆଡୁ ଫୋନ୍ ଟା କାଟନ୍ତୁ।
ହଉ ରଖୁଛି। ଆପଣଙ୍କ ମୂଲ୍ୟବାନ ସମୟ ରାତିରେ ଆମେ ଦେଇଥିବାରୁ ଧନ୍ୟବାଦ।
ହଁ ଭଲ ଭଲ।